ଆପଣଙ୍କୁ ମୋ କଥା ଶୁଭୁଛି?
ହ୍ୟାଲୋ।
ଆପଣଙ୍କୁ ମୋ କଥା ଶୁଭୁଛି?
ହଁ ଶୁଭୁଛି କୁହନ୍ତୁ ଜୟ ଜଗନ୍ନାଥ?
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆପଣ ଆଜି ସ ସକାଳୁ ସବୁ କଣ ଖାଇଛନ୍ତି ଆଉ କଣ ରୋଷେଇ କରିଥିଲେ ମତେ ଟିକେ କହିଲେ?
ସଖାଳୁ ଆଜି ଇ ଖାଇଛି ଚା ପିଇଛି ମୁଢ଼ି ପକେଇକି ଚା ପିଇଛି। ତାପରେ ପିଠା ଖଣ୍ଡେ ଖାଇଥିଲି। କୁନ୍ଦୁଡି ଭଜା ନଗେଇ ତାପରେ ରୁଷେଇବାସ ସବୁ କାମ ସାରିକି ଭାତ ଦିଟା ଖାଇଦେଲି। ଆପରେ ଆପଣ ଫୋନ କଲେ କଥା ହେଲି। ତାପରେ ଟିକେ ଶୋଇବି ତାପରେ ଜଣେ ଜଣେ ସବୁ ଆସିବେ ଖାଇବାକୁ ଦେବି। ତାପରେ ବାସନ କୁସନ ମଜା ଯିବ। ଦୁନିଆ ବିଭିନ୍ନ ପ୍ରକାର କାମ ଅଛି ରାତି ପର୍ଯ୍ୟନ୍ତ। ଆମର କଣ ହେଇଛି ନା ମଟର ଟି ଖରାପ ହୋଇଯାଇଛି। ଆମ ସାମ୍ନାଘରୁ ପାଇପ ପକେଇ ପାଣି ଆଣୁଛୁ ପାଣି ଆଣିବା କେତେ ପରିଶ୍ରମ ଜାଣିଥିବେ। ଜାଗା ଥିବା ଦରକାର ପାଣି ଆଣିକି ରଖିବାକୁ। ଦି ଜଣ ଗାଧେଇନେ ପାଣି ସରିଜାଉଛି ପୁଣି ଟିକେ ଆଣିଛୁ ପୁଣି ଦି ଜଣ ଗାଧେଇଲେ ପାଣି ସରିଜାଉଛି ତାପରେ ପାଣି ଫୁଲ କରି ରଖିଛୁ ତାଦେ ବର୍ଷା ହଉଛି। କୁଆଡେ ଯିବା ଆସିବା ହଉନି ଯୋଉ ପାଣି ଟେନସନ ମୁଣ୍ଡ ଖରାପ ହେଇଯାଉଛି। ସକାଳୁ ପହରୁ ଯୋଉ ଟେନସନ ତା ଦେଉ ରୋଷେଇବାସ ତା ଦେଉ ପିଲା ଖାଇକି ପଦାକୁ ଯିବେ ବାହାରକୁ ଏମିତି ହେଇକି ସବୁ ଏଇ କାମ ସଇଲା ମୁଁ ଦିଟା ଖାଇଲି ଖାଇକି ଶୋଇତେ ଯାଉଥିଲି ଆପଣ ଫୋନ କଲେ କଣ ପାଇଁ ଫୋନ କରି ଥିଲେ କୁହନ୍ତୁ?
ମୁଁ କହୁଥିଲି କି ଆପଣଙ୍କର ଯୋଉ ମଟର ସଜଡା ହବ ଆପଣଙ୍କର କଣ ନୂଆ ମଟର କିଣାହେଇ କି ଅଣାହବ ନା ସେଇ ପୁରୁଣା ମଟରକୁ ସଜାଡ଼ି ଦେବେ?
ନା ନା ଆମର ନୂଆ ମଟର ବସିବ ପୁରୁଣା ମଟର ସଜଡା ହେଇଥିଲା ମାସେ ତଳେ। ସିଏ ଚାରି ହଜାର ଟଙ୍କା ଖର୍ଚ୍ଚ ହେଇଥିଲା ପୁଣି ଆଠ ଦିନି ଯାଇନି କାପାସିଟର ପୋଡିଗଲା ପୁଣି ସେଠି ଛଅଶହ ଟଙ୍କା ସାତଶହ ଟଙ୍କା ଦିଆଗଲା। ପୁଣି ଖରାପ ହେଇଯାଇଛି ଆଉ ସେ ମଟର ପକେଇବନୁ ମାଲିକକୁ କହିକି ନୂଆ ମଟର ପକେଇଦବୁ ଏକାଥରେ ଯିବ ମାଲିକ ଦବ ମଟର ପଇସା ଆମେ ଦବୁ ମଜୁରୀ ପଇସା ଏଇଭଳିଆ ଖର୍ଚାନ୍ତର ପଡିକି ଯାଇଛୁ ଆଉ କଣ କରିବୁ ଆଉ ଯେତେଳେ ରହିଛୁ ଚଳିବାକୁ ତ ପଡିବ ଦବାକୁତ ପଡିବ ମନା ତ କରିହବନି ମାଲିକ ଜଦି ଏଗାର ହଜାର ମଟର ଦେଲା ଆମେ ଆଉ ପାଞ୍ଚ ଛଅଶହ ଆଉ ଛାଡିବୁନା ଆଉ ଦବାକୁ ପଡିବ ଆଉ କଣ କରିବୁ ଯେତେଳେ ରହିଛୁ ଆଉ। ହୁଁ ହୁଁ।
ମତେ ମତେ ଆପ ତଳ ଘର ଆଣ୍ଟି କହୁଥିଲେ ପାଞ୍ଚଶହ ଛଅଶହ ତ ମଜୁରୀ ପଡିବନି ମଜୁରୀ ତ ଆହୁରି ବାରଶହ ଟଙ୍କା ପଡିବ ତା ସହିତ କାଲି ସେ ଦୁଇଶହ ଟଙ୍କା ଦେଇଛନ୍ତି ମା ଆମେ ମଜୁରୀ ଜଣକା ପଡିଯିବ ସାତଶହ ଟଙ୍କା ଆଉ ଆମେ ସେ ଆ ପୂର୍ବଥରକ ମାନେ ଦୁଇ ମାସ ତଳେ ତ ଦେଇଥିଲେ ହଉଛି ଚାରି ହଜାର ଟଙ୍କା ଖର୍ଚ୍ଚ କରିଥିଲେ ପୁଣି ବି ଏଇ ସାତଶହ ଟଙ୍କା ଆମେ ହାତରୁ ଦବୁ ତାହେଲେ ବଢା ପଇସା ବି ସେ କଣ ପାଇଁ ଆମର ବଢେଇଲେ ହଉ ସେ ସବୁ କଥା ଛାଡନ୍ତୁ ସେ ତ ଏଇଆ କରୁଛନ୍ତି ଆଉ କଣ କରିବା ଆଉ ମୁଁ ଆଜି ଟିଉସନ ଗଲା ପରେ ଆପଣ ଆଜି ପାଣି ରଖିଦେଇଥିଲେ?
ହଁ ପାଣି ଫୁଲ କରିଦେଇଛି, ଆଉ ହଁ ଆମର ତ ବାପା ପଳେଇବେ ଅଫିସ କି ପାଣି ରଖିଲା ମୁଁ ହଇରାଣ ହେବି ମୋ ଛୁଆ ପାରିବେନି। ସେଇଥିପାଇଁ ପାଣି ଫୁଲ କରିଦେଇଛି। ମଟର ର କିଛି ଗ୍ୟାରେଣ୍ଟି ନାହିଁ। ମଟର ଆସିଗଲା ଯେମତି ଗରେଣ ଜଣା ପଡିଲା ହେଲେ ମିସ୍ତ୍ରୀ ନାହିଁ, ମିସ୍ତ୍ରୀ କେତେବେଳକୁ ଆସିବ ତିନିଟା ଆସିକି ଚାରିଟା ଆସିକି, ପାଞ୍ଚଟାରେ କି, ଛଅଟାରେ କି, ସାତଟା ଆଠଟା, ନଅଟା, ଦଶଟା କରିବ ତାହା ବି ଜଣା ନାହିଁ। ସେଇଥିପାଇଁ ପାଣି ରଖି ଦେଇଛି। ଆଉ, ମଟର ଆସି ଯାଇଛି। ମିସ୍ତ୍ରୀ ଉପରେ ନିର୍ଭର କେତେ ଆସୁଛି ଆସୁ ମିସ୍ତ୍ରୀ କଣ ଲାଗେଇବ ଆଉ। କଥା ଆଉ, ସେ ଯୋଉ ମିସ୍ତ୍ରୀ ମଜୁରୀ କହିଲେ ବାରଶହ। ଅଧା ଅଧା ଦି ଜଣଙ୍କର ଛଅଶହହ ଛଅ ବାରଶହ। କାଲି ସେ ଦିଶହ ଦେଇଛନ୍ତି। ଆଉ ଚଉଦଶହ କେମିତି ପଡିବ ସାତଶହ ଲେଖା ନେଇାଇଁ ବାରଶହ, ତାକୁ ଯଦି ଟିକେ ହଜ଼ାର ଟଙ୍କା କରିବ କରିବ ନାଁ ନାଇଁ ନହେଲେ ସେ ବାରସ ନବ।
ଆଚ୍ଛା ମୁଁ କହିଲି କି ଦେଖନ୍ତୁ ମୁଁ କହିଲି କି ଆପଣଙ୍କର ଯେତେବେଳେ ସେ ମିସ୍ତ୍ରୀ ଆସିବ ଆପଣ କଣ କରିବେ ନା ନାଇଁ, ଆପଣ ଶୁଣନ୍ତୁ ଆପଣ ପ୍ରଥମେ କଣ କରିବେ ନା ମଝିରେ ଟିକେ କାବେରୀ ଆଣ୍ଟିଙ୍କୁ ଫୋନ କରିଦେବେ, ଫୋନ କରିସାରିଲା ପରେ। ଯେତେବେଳେ କାବେରି ଆଣ୍ଡି କହିବେ କି ହଉଛି ମିସ୍ତ୍ରୀ ଏବେ ଆସିବ। ସେତେବେଳେ ଆପଣ କଣ କରିବେ କହିଲେ ମିସ୍ତ୍ରୀ କୁ ଟିକେ କଲ କରିବେ କି ହଉଛି ମିସ୍ତ୍ରୀ ଭାଇ ଆପଣ କେତେବେଳେ ଆସିବେ? ସେଇ ଅନୁସାରେ ଦେଖନ୍ତୁ ଆପଣଙ୍କର ଯେହେତୁ କିଏ ଝିଅ ଅ ମାନେ ଝିଅ ମାନେ ସମସ୍ତେ ଅଛନ୍ତି ନା। ଆ ପୁଅ ପିଲା କିଏ ନାହାନ୍ତି ସେଇ ଯୋଉ ମଟର କଥା ବୁଝିବେବୋଲି, ଗୋଟେ ତ ଆପଣ କଣ କରିବେ ନା ଆପଣ ତାଙ୍କ ସ୍ଵାମୀଙ୍କୁ ଡାକିବେ ମାନେ, ଆଣ୍ଟିଙ୍କୁ କହିବେ ସେ ତାଙ୍କ ସ୍ଵାମୀଙ୍କୁ ଫୋନ କରିବେ, ତାଙ୍କ ସ୍ଵାମୀ ସେତେବେଳେ ଯୋଉଠି ବି ଥାନ୍ତ, ବଞ୍ଚିଲା ମାନେ ସେ ଯେମିତି ଆସିକି ଘରେ ରୁହନ୍ତେ ବୁଝିଲେ।
ସିଏ ଆସି ସାରିଲାଣି କୁଆଡ଼େ ଯାଇଥିଲା ଆସି ସାରିଲଣି ଘରେ ଅଛି। ଆଉ କେତେବେଳେ ଯିବ କଣଙ୍କର ମିସ୍ତ୍ରୀ ଯେତେବେଳେ ଆସିବ କାପରେିକି ଫୋନ କରୁ ତ ଘରୁ ଫୋନ କଲେ ସେଏ କହିବେନି ନହେଲେ ଆସକି ଆମକୁ ଡାକିବେ ଆମେ ସେ ବ୍ୟବସ୍ଥା କରିବୁ ଆଉ କଣ? ଆଉ କରିବନି ନା କଣ, ଆଉ ରହିଛୁ ଯେତେବେଳେ ସେ ବ୍ୟବସ୍ଥା କରିବାକୁ ପଡିବ।
ହଁ ଆଉ ଆପଣ ଆପଣଙ୍କ ସ୍ଵାମୀଙ୍କୁ ଆଜି କଣ ଟିଫିନ ଦେଇଛନ୍ତି ସବୁ?
ପରଟା ନେଇଛନ୍ତି, ପୋଟଳ ଆଳୁ କଷା ନେଇଛନ୍ତି। ଆଉ ପାଣି ବୋତଲ ନେଇଛନ୍ତି। ଉ ପାଣିପତ୍ର ନେଇଛନ୍ତି, ରେନି କୋଟ ନେଇ ଗୋଟେ ଗାମୁଛା ନେଇଛନ୍ତି, ଜରି ଦିଟା ନେଇଛନ୍ତି। ଯାଇଛନ୍ତି ଆଉ ଖାଇ ପି ଦେଇକି ଗଲେ ଆଳୁ କଷା ପରଟା ଦେଇ ଦେଇଛି।
ଆଉ କଣ ଖାଇକି ଗଲେ?
ସକାଳେ ପିଠା ଭଜ ଖାଇଥିଲେ ତାପରେ ହଉଛି ତ ଦିଟା ଭାତ ପୋଟଳ ଆଳୁ ତରକାରୀ ଖାଇଦେଇକି ଗଲେ ଆଉ ବାଇଗଣ ହେରିକା ଭାଜି ଥାନ୍ତି, କରି ନାହିଁ ପାଣି ଅସୁବିଧା ବୋଲି କରି ନାହିଁ କିଛି।
ଆ ଏଭଳିଆ ଆଉ କଥା ଆଉ।
ଆଛା ଆଚ୍ଛା ମୁଁ କହୁଥିଲି କି ଅ ଆପଣଙ୍କ ଶ୍ୱ ସ୍ୱାମୀ ତ, ମାନେ ସକାଳ ର ଖାଇବା ଖାଇଥିଲେ। ପୁଣି ଏବେ ଗାଧୁଆ ବେଳାର ଖାଇବା ଖାଇଗଲେ ଆଉ ଏବେ ଯୋଉ ନେଇଛନ୍ତି ଏ ପରଟା ଆଉ ଆଳୁ କଷା ଯୋଉ କରିଛନ୍ତି ଯୋଉ ନେଇ ସେଇଟା ସିଏ କୋଉ ସମୟରେ ଖାଇବେ, ସନ୍ଧ୍ୟା ସମୟରେ?
କହିଲେ ମତେ ପାଞ୍ଚଟା ଛଅଟା ବେଳୁ ଭୋକ ଲାଗୁଛି। ଆମର କଣ ଏଠି ଖାଇବା ତିନିଟା ଚାରିଟା ହେଇଯାଏ ସକାଳ ଖାଇବା ବାରଟା ହେଇଯାଏ। ସେ ଟାଇମ ଟେବୁଲ ଏପଟ ସପଟ ହେଇଯାଉଛି ମତେ କହିଲ ମତେ ସନ୍ଧ୍ୟା ଛଅଟା ସାତଟା ବେଳକୁ ଭୋକ ଲାଗୁଛି ମତେ ପରଟା ଦୁଇ ତିନଟା କରିକି ଦେଇଥିବୁ ମୁଁ ନେଇକି ଖାଇଦେବି ମୁଁ କହିଲି ହଉ ଠିକ ଅଛି ଦେଇଦେବି ଆଉ ଦେଇଦେଲି ଆଉ
ଆଛା ଆଚ୍ଛା ଭଲ କରିଛନ୍ତି ଭଲ କରିଛନ୍ତି ଆପଣ ଏମତି ଦେଇ ଦେଇଛନ୍ତି ଭଲ କରିଛନ୍ତି ବହୁତ। ଭଲ କରିଛନ୍ତି କାହିଁକି ନା ସିଏ ତ ଖାଉଟିଆ ଲୋକ ନା ତାଙ୍କର ପା ଟିକେ ଚାଲୁଥାଏ ଆମ ଭଳିଆ। ରଉଥିବେ ଆଉ ସେଠାରେ କାମ ମାତ୍ର ଦେଖନ୍ତୁ ଡ୍ୟୁଟି ହଉଛି ଘଣ୍ଟା ହଉଛି ଆଠ ଘଣ୍ଟା। ହେଲେ ତାର କାମ ହଉଛି ବହୁତ କମ୍ ମାନେ ବୋଧେ ଦୁଇ ଘଣ୍ଟାର କାମ ଆଉ ସେଠି ଛଅ ଘଣ୍ଟା ପାଞ୍ଚରୁ ଛଅ ଘଣ୍ଟା ସେଠି ସେ ଖାଲି ବସିବେ। ତ ବସି ବସିକି ଭୋକ ଲାଗିବ ବସି ବସିକି ବିରକ୍ତ ଲାଗିବ ଆଉ ତାଙ୍କ ପାଖରେ ତ ବଡ ଫୋନ ନାହିଁ ସମସ୍ତେ ବସି ବସିକି ବଡ ଫୋନ ଦେଖୁଥିବେ ହେଲେ ତାଙ୍କ ପାଖରେ ତ ବଡ ଫୋନ ନାହିଁ। ତ ସେ କଣ କରିବେ ସେ ସେଠି ବୋର ହଉଥିବେ ନା ତ ସେ ଖାଇବେ ଆଉ ଏମିତି କାହା ସହିତ ଭଲ ମନ୍ଦ କଥା ହେବେ ବଡ ଫୋନ ଟା ଗୋଟେ କଣ ବ୍ୟବସ୍ଥା କରିବାକୁ ପଡିବ ତାଙ୍କୁ ଅବଶ୍ୟ ମୁଁ କହିଛି ଯେ ସେଠି ଯଦି ତାଙ୍କର ୱାଇଫାଇ ଥିବ ମୁଁ ତାଙ୍କୁ କହିଛି ଯେ ମୁଁ ତାଙ୍କ ପାଇଁ ଗୋଟେ ଫୋନ ନେଇ ଆସିବି ତାଙ୍କ ଦରମା ପଇସାରେ। ତାପରେ ହଉଛି ତା ଆମେ କଣ କରିବା ନା ସେ ଫୋନ ଟା ତାଙ୍କୁ ଦେଇଦବା ସେ ସେଠି ନେଟ ନ ପକେଇଲେ ବି ସେଠି ତାଙ୍କର ନେଟ ରେ ସେ ବସିକି ଦେଖିବେ ନା କଣ କହୁଛନ୍ତି ମୁଁ ଠିକ କହିଲି?
ହଁ, ହଁ ସେଇୟା କରିବେ। ହେ କରିବେ ଗୋଟେ ଫୋନ ନେଇ ଆସିବ ତାଙ୍କ ପଇସାର ଆଉ। ସେ ତାଙ୍କର ଦେଖିବା ଆଉ ଛୋଟ ଫୋନ ଆଜିିକାଲି କେ ଧରୁନାହାନ୍ତି ଖାଲି ଆମେ ଖାଲି କେଇ ଜଣ ଛୋଟ ଫୋନ ଧରୁଛୁ ଆ ଭାଗ୍ୟ ଖରାପ ବଡ ଫୋନ ଧରିବାର ଯୋଗ୍ୟତା ନାହିଁ ସେଥିପାଇଁ ଆମେ ଧରି ପାରୁନୁ। ଆଉ ଓହୋ
ମୁଁ ବି ଭାବୁଥିଲି କି ତାଙ୍କ ପାଇଁ ଏଇ ଯୋଉ ଦୁର୍ଗା ପୂଜା ସମୟରେ ମାନେ ଦୁର୍ଗା ପୂଜା କି ତା ପୂର୍ବରୁ କେତେବେଳେ ଗୋଟେ ଦେଖିକି କେତେବେଳେ ଟିକେ ଅଫର ଥିବ କଣ? ଦେଖିକି ତାଙ୍କ ପାଇଁ ଗୋଟେ ଇଏ କରିଦେଲେ ସେଇଥିରେ ତ ତାଙ୍କର ବେଶି କାମ ଧନ୍ଦା ନଥିବ ନା ସେ ତ ଖାଲି ଟିକେ ଖାଲି ଦେଖିବେ ଯାହା ସେ ଯାହା ଦେଖନ୍ତି ଟିକେ ଭିଡିଓ ଭଡିଓ ସେଇଆାକୁ ଦେ ଖିବେ, ଆଉ କଲରେ ଯାହା କଥା ହେବେ ଆଉ ଗାଡି ଯେତେବେଳେ ତାଙ୍କର ଆସୁଛି ଅଫିସ ର ମାନେ ମୋ ଦାଦା କହୁଥିଲେ କି ତାଙ୍କର ନିହାତି ଗୋଟେ ବଡ ଫୋନ ଦରକାର କାହିଁକି ନା ଯେତେବେଳେ ଗାଡି ଆସୁଛି। ସେତେବେଳେ ଏମିତି ଖୋଲେଇକି ରଖିବା। ଆ ମାନେ ଖୁ ଗାଡି ଆସିୁଛି ବୋଲି ଏତିକି ନମ୍ବର ର ଗାଡି ଏତିକି ବେଳେ ଆସିଥିଲା ବୋଲି। ଟିକେ ଫୋନ ରେ ଫଟୋଟା ଉଠେଇ। ଦେଲେ ଭଲ ମାଲିକ ବି ଏମିତି କୁଆଡେ କହିଛି ମତେ ଥରେ କହୁଥିଲେ। ସେଇଥିପାଇଁ ମୁଁ ଭାବୁଥିଲି କି। ସେଇଥିପାଇଁ ମୁଁ ଭାବୁଥିଲି କି ମୁଁ ମୋ ନିଜ ପାଇଁ ଗୋଟେ ବଡ ଫୋନ ନେଇ ଆସି। ଥିବି, ମୁଁ ଫୋନ ଟା ଦେବି ନାହିଁ ତାଙ୍କୁ ଘରେ ଆମର ଯଉ। ଫୋନଟା ବ୍ୟବହାର କରୁଛନ୍ତି ବଡ଼ ଫୋନ ଟା ଖାଲି ଭିଡିଓ ଦେଖିବାରେ ସେଇ ଫୋନଟା ଦେଇଦେବି। କଣ ସେମିତି କଲେ ଠିକ୍ ହବ?
ହଁ
ହଁ ଠିକ୍ ହବ ଜମି ଟେ ଗୋନେ ବଡ ଫୋନ ଟେ ନିହାତି ଦରକାର ବୟସ ହେଲାଣି ଏଇ ବୟସ ଦେଖ। କ୍ଯୁନୀ ଫୋନ୍ ଟେ ଧରିବିନି ଆଉ କୋଉ ବୟସେ ଧରିବେ। ସବୁ ସେଠି ନାଜ ବାଣ୍ଟୁଚି ଛୋଟ ଫୋନ ନେଇକି ଗରାବେଳକୁ। ସମିସ୍ତେ ବଡ ଫୋନ୍ ଏଙ୍କର ଛୋଟ ଫୋନ୍। ଖରା ଲାଗିବନି ନା ଏଇଭଳି କଥା ଆଉ କଣ କରିବ।
ହଉ ତାହେଲେ ବ୍ୟସ୍ତ ହୁଅନ୍ତୁନି ବ୍ୟସ୍ତ ହୁଅନ୍ତୁନି ହଉଛି। ମୁଁ ଆପଣଙ୍କୁ ତାହଲେ ହଉଚି ଗୋଟେ ବଡ ଫୋନ ଟେ ନିହାତି ଭାବରେ। ତାଙ୍କୁ ଦବାରେ ବ୍ୟବସ୍ଥା କଣ ଗୋଟେ କରୁଛି ଜଲ୍ଦି ବ୍ୟବସ୍ଥା କରୁଛି। ତାଙ୍କୁ ବୋଧ ନିଦ ଆସିଲାଣି ମୁଁ ଠିକ୍‌ କହିଲି ନାଁ।
ନାଁ ନାଁ ମୁଇ ଏ ବଇଯି ବା ନିଦ ଆସିବ କାହିଁକି। ଗପୁଛି ଆପଣଙ୍କ ସାଙ୍ଗରେ ନିଦ ଆସିଲା କେତେଳେ।
ପେଟେ ଖାଇ ଦେଇେଛନ୍ତି ଆଉ, ନିଦ ଆସିବନି ତ ଆଉ କଣ ହବ ପେଟେ ଯୋଉ
ନା କଥା ହେଇସାରିବି। ତେ ନିଦ ଆସିବ ବନ୍ଦ କରିଦେମି ଆଉ କଥା ହେଇପାରିବିନି ରଖ ଆଉ ମତେ ନିଦ ହେଇଲାଣି ଏଇ କଥା କହିବି ଆଉ ଲାଷ୍ଟ କୁ। ଠୁ କଣ କରିବି ଆଉ।
ହୋଉ। ତାହେଲେ ଆପଣ ନିଦ ଲାଗିଲେ ଆପଣ ମତେ କହିବେ ଯେତେ ପର୍ଯ୍ୟନ୍ତ ଆପଣଙ୍କୁ ନିଦ ଲାଗିନାହିଁ। ସେ ପର୍ଯ୍ୟନ୍ତ ଆପଣ ମୋ ସହିତ କଥା ହୁଅନ୍ତୁ ଏବେ ପାଇଁ ମୁଁ ଟିକେ ବ୍ୟସ୍ତ ତ ଅଛି ଏବେ ପାଇଁ ମୁଁ ଟିକେ ରଖିବାକୁ ଚାହୁଁଛି ଫୋନ ଏବେ ପାଇଁ ମୁଁ ରଖୁଛି ଫୋନ। ଆପଣଙ୍କ ସହିତ ମୁଁ ଆଉ ଟିକେ ସମୟ ପରେ କଥା ହେବି ଆପଣ ଶୋଇ ନଥିବେ ମୁଁ ଆପଣଙ୍କ ପାଖକୁ ଯାଉଛି। ଆପଣଙ୍କ ସହିତ ମୋର ଟିକେ ଅର୍ଜେଣ୍ଟ କଥା ଅଛି ହେଲା ରଖୁଛି।
ହୁଁ। ହୁଁ କମୁନି।